ହ୍ୟାଲୋ।
ହଁ ଆଜ୍ଞା ନମସ୍କାର।
ନମସ୍କାର କଣ କରୁଛନ୍ତି‌?
ଏଇ ବସିଥିଲି ଆଉ ତୁମେ କଣ କରୁଛ?
ମୁଁ ବି ଏଇ ପଦାରେ ବସିଥିଲି ଆଉ ଗରମ ହଉଛି ତ। ଆଉ ଦିନରେ କଣ ଖାଇଥିଲ?
ଦିନରେ ଆଜି ସାଧା ହେଇଥିଲେ ଭାତ ଡାଲି ଭଜା ଆମ୍ବ
ହୁଁ।
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ, ଡାଲି, ମାଛ ତରକାରୀ, ସାଲାଡ୍ ଆଉ ପାମ୍ପଡ ଆଉ।
ହୁଁ, ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ଘରେ ସମସ୍ତେ ଭଲ ଅଛନ୍ତି। ତମ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ, ମାମାଙ୍କ ଟିକେ ଦେହଟା ଖରାପ ହେଇଥିଲା ତାଙ୍କ ମୁଣ୍ଡ ଫୁଣ୍ଡ ପେନ୍ ହଉଥିଲା ଏବେ ଠିକ୍ ଅଛି।
ଅହ, ଏଇ ଗରମ ପାଇଁ ଆଉ ନା?
ହଁ ଗରମ ହେଇକି କି ଥଣ୍ଡା ହେଇକି ତାଙ୍କ ମାନେ ପଛ, ପଛ ମୁଣ୍ଡରୁ ତାଙ୍କର ବୋହୁତ୍ ପେନ୍ ହୁଏ।
ଓହୋ।
ସ୍ପାଇନ୍ ଟା ପେନ୍ ହୁଏ ତାଙ୍କର ସ୍ପାଇନ୍ ରୁ ମୁଣ୍ଡ ପର୍ଯ୍ୟନ୍ତ ।
ଓହୋ। ଆଉ ଆଜି ବର୍ଷା ହେଇଚି ନା ହେଇନି?
ନା ବର୍ଷା କୋଉଠି ବର୍ଷା କିଛି ହେଇନି।
ହଁ ବା ଆଜି ପାଗ ଏ ତ ପବନ ବି ଟିକେ ଦଉନି। ଏ ଗରମ୍।
ହଁ ପା, ଆଉ ମୁଁ ଚାରିଟା ବେଳେ ବି ଯାଇକି ବାହାରେ ବସିଥିଲି। କିଛି ପବନ ଫବନ ଦେଲାଣି ଫେରେ ପଲେଇ ଆସିଲି ଘରୁକୁ। ଏ କିଛି ତ ପବନ ଦଉନି ଫେରେ ବସିକି ଆଉରି ମଶା କାମୁଡୁଚନ୍ତି ଆଉରି ଗରମ ହଉଚି। ସେଇଥିପାଇଁ ପଳେଇଆସିିଲି।
ଆଉ ତମେ ମାର୍କେଟ ଫାର୍କେଟ ଆଡେ ଯାଇଥିଲ?
ନା ମୁଁ ଆଉ ସନ୍ଧ୍ୟାରେ କିଛି ଯାଇନି ଘରେ ଯାଏ ଘର ଲୋକଙ୍କ ସହିତ ବସି କି ଟାଇମ୍ ସ୍ପେଣ୍ଡ କରୁଥିଲୁ ଆଉ।
ଅ ହଁ, ଡ୍ରେସ୍ ଫ୍ରେସ୍ ହେଇ ସାଇଲାଣି?
ହଁ ହଁ, ଡ୍ରେସ୍ ଆଣିଚି ଆଉ ଯାଇନି।
ମୁଁ ବି ଆଜି ଯାଇଥିଲି ନେଇକି ଆସିଲି ଆଉ।
କୋଉଠୁ ଆଣିଲ ସେଇଠି ପାଖରୁ?
ହଁ ଆଉ କୋଉଠିକି ଯିବୁ ଇଏ ଗରମ ରେ ଆଉ କୋଉଠିକି ଯିବାକୁ ଇ
ସାଲୁଆର୍?
ହୁଁ।
ନ ହଁ।
ଆଉ ଏବେ କଣ କରିବେ?
ଏବେ ଏଇ ରୁଟି ବନେଇକି ଆସଥିଲି ଆଉ। ବାହାରେ ଏଇଠି ବସିଥିଲି। ଆଉ ଲେଟେରେ ଖାଇକି ଶୁଏ ଆଉ।
ହଁ ଶୋଉ ଶୋଉ ତ ଲେଟ୍ ହେଇଯାଏ ଆଉ, ମୋର ସେଇ ଏଗାର ସାଡେ ଦଶ ଟା ଏଗାର ଟା, ମୁଁ ମତେ ଏମିତି ମାନେ ଖାଇକି ବେଡ୍ କୁ ଆସିବି ମାନେ ମତେ କୁଆଡେ ଗୋଟେ ନିଦ ଥିବ ପଳେଇ ଆସିବ। ଶୋଇ ପଡ଼ିବି।
କେତେ ଲେଟେ ରେ ଶୁଅ ନା ଜଲଦି ମାନେ ଜଲଦି ଶୋଇ ପଡ଼?
ମୁଁ ଜଲ୍ଦି ଶୋଇପଡେ। ତାପରେ ଫେରି ଭାଇ ଡିଉଟି ଯିବ ତାର ନାଇଟ୍ ସିଫ୍ଟ ବି ଚାଲିଚି ତ ସେ ଡୁଉଟି ଯିବ ବାରଟାରୁ ସେ ଫେରି ଫୋନ୍ କରିବ ସାଢେ ଏଗାରଟାରେ। ତାପରେ ଫେରି ଉଠେଇବି ସେ ବେଳେବେଳେ ମତେ କଲ୍ କରିବେ ବେଳେବେଳେ
ଜବ୍ କରୁଚନ୍ତି।
ସେ ଏବେ କମ୍ପାନୀରେ ଅଛି ଇଲେ ଇଲେକ୍ଟ୍ରୋନିକ୍ସ ପୁଛି ବି। ମାନେ କଣ କରୁଚି ମୁଁ ଜାଣିନି କିନ୍ତୁ ଜବ୍ କରୁଚି ଆଉ।
ହ ନାଇଟ୍ ସିଫ୍ଟ କରୁଚି ଆଉ ନାଁ।
ହଁ ତାର ତିନି ଟାଙ୍କ ସିଫ୍ଟ ଅଛି। ତାପରେ ତାର ଏବେ ବି ଏ ସିପ୍ ଟା ଚାଲୁଥିଲା ଏବେ ଆଜି ସେ ସି ସିଫ୍ କରେଇଚି ଏଠୁ ଗୋଟେ ତା ସାଙ୍ଗ ଯାଇଚି ତ। ତାକୁ ଆଣିବାକୁ ପଳେଇଥିଲେ ତ ବି ସିଫ୍ଟ୍ ଯାଇପାରିବନି ଫୁଣି ସି ସିଫ୍ଟ୍ ଯିବ।
କୋଉ ଜାଗାରେ ରହୁଚନ୍ତି?
ସେ ଅହମଦାବାଦ ଗୁଜୁରାଟ୍।
ହୁଁ।
ହୁଁ ଏତେ ଦୂରରେ ଅଛି ଆସିନି କେବେଠୁ ଆସିବ।
ତମଠୁ ବଡ଼।
ନାଁ ନାଁ ମ ସେ ଛୋଟ ସେ ବର୍ଷେ ଛୋଟ।
ସେ ମାନେ ଡିପ୍ଲୋମା କରିକି ତ ପଢେଇଚି।
ଓ ହୋ।
ଆଉ କଣ ଖବର କୁହ?
ରାତିରେ କଣ ହେଇଚି ଖାଇବା ପାଇଁ?
ରାତିରେ ମୁଁ ତ ଜାଣିନି ମୋର ମୋ ମୁଣ୍ଡ ବିନ୍ଧୁଥିଲା ମୁଁ ଏମିତି ଗଡୁଥିଲି। ମାମା ସେଠି ବି ସେପଟେ କଣ କରୁଚନ୍ତି।
ଓହୋ।
ହୁଁ ଆଉ ହ ବଚାର ତମେ କଣ ସବୁ ୟୁଜ୍ କରସ୍? ସ୍କିନ୍ ହେୟାର୍ ହେୟାର୍ କେୟାର୍ ସବୁ ତମ ଚୁଟି ଭଲ।
ହଁ ସ୍କିନ୍ କେୟାର୍ ରେ ମାନେ ଓହୋ ସ୍କିନ୍ କେୟାର କଣ ଏଇ ଯା ବାହାରକୁ ଗଲେ ମୁଁ ଟିକେ ସନସ୍କ୍ରିିନ ଲଗାଏ ନହେଲେ ମୁଁ ସନସ୍କ୍ରିନ ବି ଲଗଉଥିଲି ମ ମଝିରେ ଛାଡ଼ି ଦେଇଚି ଏବେ।
ହୁଁ।
ଯେତେ ପ୍ରଡକ୍ଟ ବି ୟୁଜ୍ କରିବା ସେତେ ମୁହଁରେ କଣ କହିଲେ ଜିନିଷ ହିଁ ମାନେ ନ ୟୁଜ୍ କରିବା ଭଲ।
ହଁ ସେଟା ତ ଅଛି ହୁଁ ନାଁ ମାନେ ଯାହାବି ହେଲେ ଏମିତି ନର୍ମାଲି ତ ଲଗେଇବାକୁ ପଡିବ ନାଁ ଫେସୱାସ୍ କରିକି ମସ୍କୁରାଇଯାର ସନସ୍କ୍ରିନ୍ ତ ଲ
ମୁଁ ଏବେ ଲଗଉଚି ସେଇ ଡର୍ମାଟୋଲୋଜିକ୍ସ ର ଲଗାଉଚି।
ହୁଁ ହୁଁ।
ଆଉ ମାମା ୟାର ଟା ଲଗଉଥିଲି ଭଲ ହଉଥିଲା ମାମା ନାଁ ମାନେ ମୋମୋରେ ବି ସବୁ ସୁଟ୍। କରିଯାଏ ଫେସୱାସ ବି ତାପରେ ଏ ଏବେ ଏବେ କଲେଜ ମଝିରେ ଗଲେ ମୋର ଖାଲି ମାନେ ଖରାରେ ମୋର ବାହାରିଲା। କିନୁ ନହେଲେ ମୋ ଲାଇଫ୍ ରେ କେବେ ମୋ ମାନେ କିଛି ବି ଗୋଟେ ପିମ୍ପଲ ବି ଉଠିନି। ଖରା ଗରମରେ ବେଶୀ ଗଲେ ଯୋଉ କଲେଜେ ହେରିକା ବେଶୀ ଉଠିଗଲା ମୁହଁରେ। ତାପରେ ଏବେ ଭଲ ହେଇଗଲାଣି ଘରେ ରହିକି।
ନା ତାପରେ ଆଉ କଣ ଆକ୍ୱାଲୋଜିକାର ସନସ୍କ୍ରିନ୍ ଟା ୟୁଜ କରେ। ଲାକ୍ ଲାକ୍ମିର କରୁଥିଲି ହୁଆଇଟ୍ କାଷ୍ଟ ଅଧିକ ପ ଦେଲା ବୋଲି ଆଉ ସେଗୁଡା ୟୁଜ୍ କଲିନି।
ହଁ ସେୟା ମୁଁ ବି ଦେଖୁଛି ଲାକ୍ମି ର ହୁଆଇଟ୍ କାଷ୍ଟ କଣ ପାଇଁ ଦେଇଦିଏ। ବ ଏତେ ଭଲ ଇଏ ତ ହ୍ଵାଇଟ୍ କାଷ୍ଟ ଦେଇଦିଏ।
ହଁ
ଏ ଆକ୍ୱାଲୋଜିକାର ଭଲ ପଢୁଛି।
ହଁ ଆକ୍ଵଲୋଜିଟା ର ଦି ଟିୟାନ୍ ମୁଁ ୟୁଜ କରିଛି। ସନସ୍କ୍ରିନ୍ ଟା ବଢିଆ ଲାଗୁଚି ଭଲ ଅଛି। ଆଉ ବାକି ତମେ କଣ ଲଗଉଛ ଆଉ ହେୟାର କେୟାରରେ ମୁଁ କିଛି ଲଗାଏନି ଖାଲି ଘରେ ଯାହା କେତେବେଳେ ତେଲ ଆଉ ନ ଲରିଅଲ୍ ର ସବୁ ଏଇ ସାମ୍ପୁ ଆଉ ଯାହା କଣ୍ଡିସନର ରହିଲା ଏଇଆଉ
ମଁ ତ ସେଇ ପକ୍ସଟିନ୍ ହଁ ସେଟତ କ ସେଟା ସମସ୍ତ କ ମୁଁ ଫାଷ୍ଟ୍ ଷ୍ଟିକ୍ ୟୁଜ କରିୁଥିଲି ତାପରେ ସେଟା ସରିଯା
ଷ୍ଟ୍ରିକ୍ ଟା ଭଲ ହଁଷ୍ଟ୍ରିକ୍ ଟା ବି ଭଲ ଟା
ମୁଁ ଆଉ ଯାଇନି ମାର୍କେଟରେ ଆଣିବାକୁ ସେଇ ଏଇଠୁ ଦୋକାନରୁ ନେଇ ପଳେଇ ଆସିଛି ଲଗେଇ ଦଉ
ହଁ
ମୁଁ ବି ସେଇ ଫକ୍ସଟେଲ୍ ର ମୁଁ ଫାଷ୍ଟ ୟୁଜ୍ କରୁଥିଲି ମାମାର୍ଥ ରାଇସ୍ ଟା ମାମାର୍ଥ ର ରାଇସ୍ ହ ପେସୱାଶ ନା ନା ଫେସ ହଁ ଫେସ୍ୱାୱାଶ ଫାଷ୍ଟ ମାମ
କଥିଲି ଯୋଉ ଇଏଟା କଣ କହିଲ ଯୋଉଟା ଲେମ୍ବୁ ଆଉ ଇଏ ର ନୁହଁ ନା
ଓ ହଁ ହଁ ଭିଟାମିନ୍
ଅ ହଁ ଭିଟାମିନ୍ ସି ଟା ହଁ
ହଁ ହଁ ସେଟା ବି ମୁଁ ଫାଷ୍ଟ ୟୁଜ୍ କଲି ରାଇସ୍ ର ମାନେ ଭଲ ଭଲ ରେଜଲ୍ଟ ଦେଲା ସେଟା ବି ତାପରେ ଫେର୍ କହିଲି କି ର ମୁଁ ବ୍ରିଟ୍ ରୁଟ୍ ଟା ଟ୍ରାଏ କରେ
ମୁଁ ଯୋଉ ଲାକ୍ମି ର କି
ନା ନା ଲାକ୍ମିର ନୁହଁ ବ୍ରିଟ ରୁଟ୍ ମାମାର୍ଥ ର ବିଟ ରୁଟ୍ ର ବି ଗୋଟେ ଆସ ବିଟ୍ ରୁଟ୍ ର ବି ଟ୍ରାଏ କଲି ସେଟା ବି ଭଲ ମାନେ ମାମାର୍ଥ ର ସବୁ ପ୍ରଡକ୍ଟ ମତେ ଭଲ ଲାଗିଲା ମାନେ ଭଲ ହଁ ଆଉ ବିଟ୍ ର ଯୋଉ ମଶ୍ଚରାଇଜର ବି ଇଏ କରିଥିଲି ଅର୍ଡର କରିଥିଲି ତାକୁ ବି ଦି ଜଣଙ୍କୁ ଲଗେଇଲି ବଢିଆ ସ୍କିିନ୍ ପୁରା ବଢିଆ ଗ୍ଲୋ କରୁଥିଲା ତାପରେ କଣ ମୋ ମୁଣ୍ଡକୁ ଆସିଲା ଫିର୍ ମୁଁ ପ୍ଲିକସ ୟୁଜ କଲି। ଯୋଉ ପାଇନାଆପଲ ର ହଁ ପ୍ଲିକ୍ସ ଟା ପ୍ଲିକ୍ସ ର ପାଇନାପଲ ର ପାଇନାପଲ ଟା ଅଛି ଯୋଉ ପିଗ୍ ମେଣ୍ଟସନ ର ସେଟା ବହୁତ୍ ଭଲ। ଫେସୱାସ ବି ଭଲ ତା ସିରମ ବି ବହୁତ୍ ଭଲ ସିରମ ଏପର୍ଯ୍ୟନ୍ତ ମୋ ଉପରେ ମୋ ପାଖରେ ଥୁଆ ହେଇଛି। ଆଉ ପ୍ଲିକ୍ସ ର ୟୁଜ୍ କରୁଥିଲି ତାପରେ
କଣ ମାନେ ସବୁ ସ୍କିନ୍ ମାନେ ଗ୍ଲୋ କରିଛି ନା କଣ?
ହଁ ସ୍କିନ୍ ଗ୍ଲୋ କରୁଛି ଆଉ ଏ ଯଉ ଖରାରେ ଆମେ ପଳଉନୁ ଟାଣିଂ ମାନିଂ ପିଗ୍ମେ ସେମିତି ସବୁ ହେଇଯାଏ ସେଗୁଡାକ ସେ ହୁଏନି ମୁଁ ସେଇଟା କଲେଜରେ ଥିଲି ଯେତେବେଳେ ସେଇଟା ୟୁଜ କରିଥିଲି। ଭଲ ରେଜଲଟ୍ ବି ଦୋଉଥିଲା ତାପରେ ସେଟା ବହୁତ ମତେ ମାନେ ତାର ବଜେଟ୍‌ ବହୁତ ଅଧିକ ମାନେ ତା ରେଟ୍ ବହୁତ ଅଧିକ ସ ସେ ଶହେ ଏମଏଲ କୁ ସାଢେ ତିନିଶହ ଚାରିଶହ ଟଙ୍କା ମୋ ପାଖରେ ସେତେ ଗୋଟେ ପଇସା ସେଟ ଆଟେ ତାପରେ ସରିଲା ପରେ ତ ହେଇଲୋ କଣ କରିବି। ଛାଡ଼ ନହେଲେ ଫେରେ ବଜେଟ କୁ ଆସିବାକୁ ପଡିବ। ତାପରେ ପ୍ଲିଜ କୁ ଇଏ କରିକି ଏବେ
ପିଇଲି ମାନେ ମୋର ଯେତେବେଳେ ପିମ୍ପଲ ହେରିକା ବାହାରିଲା ମୁଁ କହିଲି ଦେଖି ଦେଖିଆଁ ଭଲ କି ବେକାର ହେଇଗଲା ମୋର ଆହୁରି ମୋର ହେଇ ବାହାରିଗଲା।
ଗାନିଆଁ ଟା ସତରେ ଗାନିଆଁ ଟା ସତରେ ଇଏ ମାନେ ସୁଟ୍ ହିଁ କରେନି। ମୋ ମୋ ଭଉଣୀ ବି ମୋ ଭଉଣୀ ବି ଲଗଉଥିଲା ଆଣିକି ଲଗେଇଲା ତ କହିଲା କି ଆଉ ଗାନିଆଁ ର ଭଲ ବୋଲିକି। ହଁ ସୁଟ୍ କଲାନି ଆହୁରି ତାର ମେନ୍ଞ୍ଚେ ମେଞ୍ଚେ ଆହୁରି ହିମାଳୟ ର ଯୋଉ ହିମାଲୟର ଯୋଉ ଟର୍ମରିକ ସ୍ପଟ ଟା ସେଟା ଆହୁରି ଆହୁରି ଭଲ ସେଇଟା ଭଲ। ଇଫେକ୍ଟିଭ।
ହୁଁ।
ହୁଁ ମୁଁ ଏବେ ଫକ୍ସଟେଲ ର ୟୁଜ୍‌ କରୁଛି ଆଉ ତାର ଗୋଟେ ଅ ଅଛି ଗ୍ଲୁଟାଥାଇନ୍ ଭିଟାମିନ୍ ସି ସିରମ୍ ଅଛି ଫସଲ ସି
ମୁଁ ମୁଁ ଏବେ ହେଇ ୟୁଜ୍ କରୁଛି ସାଲିସିଲିକ୍ ଏସିଡ୍‌ ର ଯୋଉ ଫେସ୍‌ୱାସ ଟା।
ହଁ ସାଲିସିଲିକ୍ ଏସିଡ୍‌ ର ହଁ ସେଇଟା ବହୁତ ଭଲ କିନ୍ତୁ। କହୁଛନ୍ତି ତ ମୁଁ ୟୁଜ୍‌ କରିନି ମାନେ ଶୁଣୁଛି ମୋ ସାଙ୍ଗ ମାନେ ବି ୟୁଜ୍‌ କରୁଛନ୍ତି ତ ମୁଁ ଶୁଣିୁଛି କି ହଁ ଭଲ ରେଜଲ୍ଟ ଦଉଛି ବୋଲି କି।
ହଁ ମୁଁ ବି ୟୁଜ୍ କରିଛି ମାନେ କି କିଛି ମୁହଁରେ ମାନେ ମୋର ବି ଦାଗ ଗୁରା ହେଇଥିଲା ଯୋଉ ପଳେଇଲାଣି ଆଉ କିଛି ଜଣା ପଡୁନି। ତାପରେ ଏତେ ବ୍ରଣ ଯଦି ହେଲା ମାନେ ଆଉ କିଛି ଦାଗ ରହୁନି ମାନେ ଆପେ ଆପେ କମି ଯାଉଛି।
ହଁ ମୁଁ ବି ଏବେ ଯୋଉ ଫରଚୁନୁ ୟୁଜ୍‌ କରୁଛି ସେଇଟା ତ ମତେ ବହୁତ ଭଲ ଲାଗୁଛି ମାନେ କେତେ ମାସ ହେଲାଣି ଏବେ ସେଇଆ ଚାଲିଛି ମୋର କେତେଟା ବୋଟଲ ସଇଲାଣି। ନା ଭଲ ଗ୍ଲୋ ବି ଦଉଛି ମସଷ୍ଟାଇଜର ବି ଲଗେଇବା କିଛି ଆବଶ୍ୟକତା ପଡୁନି ପୁରା ମାସ୍ ସ୍କିନକୁ ପୁରା ସ୍ମୁଦ୍ ରଖୁଛିି।
କୋଉ ମସୁରାଇଜର ଏବେ ୟୁଜ୍ କରିଛ?
ସେଇ ସବୁ ଇଏ ର ହେ ଭାବିଲି ସବୁ ହଷ୍ଟେଲ ର ନା ନା ଥ ଷ୍ଟେଲେ ର ତାର ଗୋଟେ ଏବେ ଗୁତା ମାନେ ଗୃତା ହାଣ୍ଡ ର ବା ଖାରିନି। ତାପରେ ତା ତାର ଗୋଟେ ଅ ଛି ପାପେୟା ଏମିତି ଟାଇମ୍ ରେ ନୂଆ ମସ୍‌ ରାଇଜର ରସେଣ୍ଟି ବାହାରିଛି। ଭାବିଛି ତାକୁ ମଗେଇବି ବୋଳିକି ମୁଁ ମଶ୍ଚରାଇଜର ତାର ୟୁଜ୍ କରୁନି। ଖାଲି ସିରମ୍ ଟା ୟୁଜ୍‌ କରିଥିଲି ଆଉ ଆ ସନସ୍କିନି ତ ମୁଁ ଡ଼ଟଇଂନି କିଅର ପ୍ରିଣ୍ଟେଡ୍ ସନ୍ ସ୍କିନ ତା କୁ ମୁଁ କୁଆଡେ ବାହାରକୁ ଯାଏ ଯଦି ଲଗାଏ ମୁଁ ଘରେ କିଏ ଲଗେଇବ। ସନସ୍କିନ୍ ଲଗେଇ
ସେଟା ଯୋଉ ସେଇ ଡଟଟଙ୍କିର ଟେଣ୍ଟର ସଂସ୍କ୍ରିନ ଟା ମାନେ ପୁରା ଫାଉଣ୍ଡେସନ ଭଳିଆ ଲାଗେ ନା।
ହଁ ମାନେ ଫାଉଣ୍ଡସନ ମାନେ ଫାଉଣ୍ଡେସନ ବାଗିଆ ଲାଗେନି ତାକୁ ଲଗେଇଲେ ମାନେ ସ୍କିନି ଟା ଗ୍ଲୋ କରେ।
ପୁରା ଫାଉଣ୍ଡେସନ ଲଗେଇଲା ବଳିଆ ଗ୍ଲୋ କରୁଛି।
ଫାଉଣ୍ଡେସନ ଟା ଆଉରି ଟିକେ ମାନେ ଆଉ ଟିକେ ଅଧିକ ସେଟା ଗ୍ଲୋ କରେ ମାନେ ସେଟା କ୍ରିମ ଟାଇପ ର ଥାଏ ନା ଏଟା ଗୋଟେ ଲିକୁଇଡି ଟାଇପ ର ଅଛି ମାନେ ଫାଉଣ୍ଡେସ ବାଗିଆ ମୋଟା ନାହିଁ ପତଳା ଅଛି ତାକୁ ଲଗେଇଲେ ସେ ହଁ ବଢିଆ ଗ୍ଲୋ କରେ କିନ୍ତୁ। ମୁଁ ନର୍ମାଲି ଏମତି ବାହାରକୁ ଯୋଉ ଯାଏ ବାହାଘରକୁ ବି ଗଲେ ଆ ମସୁରାଇଜର ଫାଷ୍ଟ ଲଗେଇଦେବି ତା ତାପରେ ତାକୁ ଲଗେଇକି ତା ଉପରେ ଟିକେ ବ୍ଲସ ମାରିଦେବି ଆ ତାପରେ ଲୁଜ ପାଉଡର ମାରିଦେବି। ହେଇଗଲା କାଜଲ ଲଗେଇବି ମସକାରା ଲଗେଇବି ଲିପଷ୍ଟିକ୍ ଲଗେଇବି ମୋର ମେକ୍ଅପ୍ ସଇଲା।
ମାନେ ଏଇ ଯୋଉ ଡଟଟାଙ୍କି ର ଯୋଉ ଇଏଟା କାମ ଦଉଛି ଭଲ ନା?
ଭଲ ବଢିଆ ମୋର ସରିବାକୁ ଆସିଲାଣି ଭାବିଛି ଅ ମଗେଇବି ଛଅଶହ
ଓ ହୋ।
ତିରିଶ ଏମ ତିରିଶ ନା ପଚାଶ ଏମ୍ ଏଲ୍ ର ମୁଁ ମଗେଇବି ଭୁଲି ସାଇଲିିଣି। କେବେଠୁ ମଗେଇଲିଣି ଏପର୍ଯ୍ୟନ୍ତ ମୋର ଚାଲିଛି।
ଓହୋ ସବୁବେଳେ କଣ ଲଗେଇବୁ ଦି ଲଗେଇକି ତ ଯୁଆଡେ ଯିବୁ ଲଗେଇଦବୁ।
ହଁ ଏବେ ସେଇୟା ଫକ୍ସଟେଲ ର ବି ଏବେ ବାହାର କରଛି ସେଇ ଟିଣ୍ଟେସା କ୍ରିମ ମୁଁ ଭାବିଛି ଫକ୍ସଟେଲ ର ୟୁଜ କରିବି ନା ମାମା କହୁଛନ୍ତି କି ନା ତୁ ସେଇ ଡଟେନକୀର ୟୁଜ୍ କର। ଫେର ଯଦି ମୁହଁରେ କିଛି ଅ ଉଠିଗଲା ସେଇଟା ତତେ ସୁଟ୍ ହେଇଯାଇଛି। ସେଇଥିପାଇ ମୁଁ ସେୟା ଭାବୁଛି ମୁଁ ନହେଲେ ସରୁ ମାନେ ସରିିବା ସରିଆ ହେଲାଣି ଦେଖି ଯଦି ସରିବ ତ ଆଉ ଗୋଟେ ମଗେଇବି ଆଉ।
ହୁଁ।
ଆଉ ହେୟାର କେୟାର ରେ ମାନେ ହେୟାର କେୟାର କିଛି କରୁନ ମୋ ଚୁଟି ଏତେ ଉପୁଡିଛି କୁହନି ମାନେ